ଲୋ ହାଲୋ।
ହଁ‌।
ହଁ।
ହାଲୋ।
ହଁ ଦିଦି ଶୁଭାଯାଉଛିି‌?
ହଁ କଣ କରୁଚ?
କିଛି ନାହିଁ ବସିଛି।
ହୁଁ ହଁ କଣ ଖାଇଚ ଏଇନା?
ଏବେ ସେ ଖାଇଥିଲି ଆଉ ମ୍ୟାଗି। ହ୍ଯାଲୋ ହଁ। ଖାଇଛି ଖାଇଛି ମ୍ୟାଗି ଖାଇଛି।
ଆ ହା।
ହଁ ହସିଲ୍ଲି ସନ୍ଧ୍ୟାବଡେ ରୁମରେ କରିଥିଲେ। ଭାତ, ଡାଲି ଆଉ ମାଛ।
ହୁ ହୁ ହୁଁ
ହଁ ତମେ କଣ ଖାଇଥିଲ?
ମୁଁ ଖାଇଥିନି ଭାତ ଆଉ ମାଛ ତରକାରି ହେଇଥିଲା ଚୁନା ମାଛ ତରକାରି ନ ଏଇ ଯୋଉ ଆନ୍ ଥିଲେ ନଈରୁ ଚୁନାମାଛ ତରକାରି ଆଉ ହେଲା ନା ନା ଏ ଯୋଉ ଧରିଥିଲେ ଜାଲୁଆମାନେ ସେଠୁ ଆଣିଥିଲେ କିଣିକି ନଈ ମାଛ ଚୁନାମାଛ ଝରି ମାଛ। ଆଉ ପୋଇ ତର ପୋଇ ତରକାରି।
ଉଁହୁଁ ହଁ ଭଲ୍ ଲାଗେ ପୋଇ ତରକାରି। ଏବେ ଯୋଉ ବର୍ଷ ମାସ ବର୍ଷା ଏଇ ବର୍ଷା ଆସୁଚି ଏବେ ଛତ୍ ତୁ ହବନା ପୁଆଳ ଛତୁ ଯୋଉ ହୁଏ।
ହଁ ହଁ। ଏବେ ଛତୁ ସବୁଆଡେ ଫୁଟିବ ଆଉ ଉଁ ହୁଁ ଛତୁର ବା ସ୍ନାଟା ଏଇ ଯୋଉ ବା ସବୁ ଛତୁର ବାସ୍ନାଟା ଭଲ୍ ଲାଗେ ବାଲ୍ ଛତୁ ବାସ୍ନାଟା ବଢିଆ ଲାଗେନି ବାସ୍ନାଟା?
ସେଇଟା ତ ଭଲ ଲାଗେ ହେ ବାଲି ଛତୁ ଆଉ କଏ ବହୁତ୍ ଟେଷ୍ଟି ଲାଗେ ସେଇଟା।
ଆଳୁ ପକେଇକି କଲେ ଭଲ ଲାଗେ ଛତୁ ତରକାରି ଟା ଆମର ଏଇଆଡେ ଛତୁ ବି ଫିଟେ। ଆମ ସେଇ ଘର ପାଖରେ ମୋ ଶାଶୁ ଘର ଗାଁରେ ସେଇ ଟି ତାଙ୍କ ଆମ ସେ ବାଡିରେ ବହୁତ୍ ବାଲି ଛତୁ ଫୁଟେ।
ହଁ ଆମର ବି ଆମ ଆମେ ଯୋଉ ଧାନ କାଟିକି ଯୋଉ ପୁଆଳ ସବୁ ରଖିଥାଉ ଆଉ ସେଇଠି ହିଁ ଯାପ କୁଆଡ ଛତୁ ତା ଯୋଉ ତ ମ ତା ମଞ୍ଜିି ନାଇଁ ସେଇଟା ଥାଏ ନା ଆଗରୁ ତ ସେଇଟା ଆମେ ପକେଇ ଦେଇଥାଉ ଆଉ ନିଜେ ନିଜେ ରେ ଘରର ଆରାମରେ ଭଲ ଲାଗେ ସଜନା ଶାଗ ତ କରି ଏ ସଜନା ଶାଗ ସହିତ କରି ଖାଇଲେ ଆଉ ମଜା ଲାଗେ।
ହଁ ଭଲ ଲାଗେ ଛତୁଟା ଏଇ ବର୍ଷା ଦିନ ତ ହେଲା ଛତୁ ଖାଲି ଫୁଟିବ ସବୁ ପାଲି ଛତ୍ ତୁ କୁଟା ଛତୁ ଆଉ ଯୋଉ ନାରିଙ୍ଗ୍ ଛତୁ।
ହଁ ଯୋଉ ଗୋଲ ଗୋଲ ଯୋଉ ଫୁଟେ ନା ମାଟିରେ କଣ କହନ୍ତି? ମାନେ ବ
ଏଇଟା ଭୁଣ୍ଡିି କି ଛତୁ ନା କ? କଣ ଗୋଟେ
ହଁ ହଁ ସେମିତି ଆଉ ଗୋଟେ ଯୋଉ ଲମ୍ବା ଲମ୍ବା
ସେଇଟା ନାରୀଙ୍ଗ୍ ଛତୁ ବା? ସେଇ ଛତୁଟା ବି ଭଲ ଲାଗେ ଭଲ କାଟକୁଟ ଲାଗେ ସେଇଟା ଖାଇବା ପାଇଁ
ହଁ ହଁ ଏଇଆ ଏବେ ତ ଶ୍ରାବଣ ମାସରେ ପୁରା ବହୁତ ମଜ ମଜା ଲାଗିବ ମାନେ ପାଣି ଆଣି ସବୁ ଗୋଟେ ପୁରା ଜଳପ୍ରପାତ ଯୋଉ ହୁଏନି?
ହୁଁ ହଁ ଶ୍ରାବଣ ମାସ। ହେଲାଣି ପାଣି ଏଇ ସା ସଂକ୍ରାନ୍ତି ସୁଧା ଶ୍ରାବଣ ମାସ ହବ ଆଉ
ହ ଅ। ଭଲ ଲାଗେ ପୁରା ସବୁ ଗୋଟେ ପୁରା ସବୁଜ ସବୁଜ।
ହୁଁଉ ହୁଁ ଭଲ ଲାଗେ ଯେତିକି ଦେଖିବ କେତେ ଏତେ ପୁଣି କାଉଁରିଆ କୋଉଠୁ ପାଣି ଫାଣି ଉଠୋଉଥିବେ ଯଦି ବଢିଥିବ ଉଁ ସବୁ ସମୁଦ୍ର କି କୋଉଠି ଇକୋ ନଈ ଦେଖିବ ପୁଣି ଲୋକ ମରିଯିବେ ପୁଣି ଭାସିକି।
ହଁ ବା ସେଇଥର ଯୋଉ ହଁ କଣ ତ କରିବ ଆଉ ତାକୁ କିଏ ରଖିପାରିବେ ନା କଣ କରିପାରିବେ?
ହଁ।
ହଁ ଏଇଥର ବି କେତେ ବାତ୍ୟା ହେଲା କେତେ କଣ ହେଲା।
ହୁଁ ଆମର ତ ଆମର ଏଦି ଟିକିଏ ନଈବଢି ବର୍ଷା ଜୋର ହବ ନା ନଈ। ବଢିବ ଆମ ଗାଁରେ ପାଣି ପଶିଯିବ।
ଖୋ ଜାଗା ନା କଣ? ପାଣିଆ ଜାଗା ନା
ପୁରା ନଈଟା ପୁରା ପାଖରେ ଆମ ଗାଁ ପାଖରେ ପୁରା ନଈ।
ଓହୋ ଆମର ଦୂରରେ ହିଁ। ଆଗ ଏ ଯୋଉ ଯୋଉ
ନଈ ଜୋରରେ ଆସିଲେ। ପାଣି ଯୋଉ ଜୋରରେ ଆସିଲେକ ଛ ସବୁ କେତେ ସବୁ ସେଆଡୁ ଉପର ଆଡୁ ଆଣେ ଆମେ ଯାଉଚୁ। ଦେଖି ଦେଖିବା ପାଇଁ ଭଲ ଲାଗେ।
ହଁ ସେତେବେଳେ ଭଲ ଲାଗେ। ଆମର ବି ସେଠିପ ଯଦି ବର୍ଷା ଆସିଥିବ ନା ଯୋଉ ବ୍ରିଜ ନଥାଏ ସେଇଠି ପୁରା ଫୁଲ୍ ହେଇଯିବ ପୁରା ଫୁଲ୍। ଆଉ ପାଣି ହ ପାଣି ଖାଲି ଆଉ ଟିକିଏ ସାବଧାନ ହେଇକି ରହିବାକୁ ପଡେ ଆଉ କୋଉ ପଟୁ ହଁ।
ହୁଁ ଆମମୋଶାଶୁଘର ଗାଁ ରେ ଆମର ନଈ ଏପଟରେ ଆଉ ଗୋଟେ ଛୋଟ ପୋଲଟେଅଛି ସେଟା କୁଗଣ୍ଡା କହନ୍ତି। ଛୋଟୋ ପୋଲୋଟେ ଟିକିଏବର୍ଷା ହବ ସେ ପୋଲ ଉପରେ ପାଣି ଚାଲିବ। ଏଣେ ନଈ ପାଣି ସେ କୁଆଡେ ବି ଯାଇପାରିବୁନି ସେ ମଝିରାତ୍ରିରେ ବୁଡିକି ଥାଏ।
ହଁ ସିଆଡୁ ଯିଏ ଆସିଲେ ଯାଇପାରିବନି ଏପଟୁ ଯିଏ ଗଲେ ଯାଇ
ନାଁ ବା ଯାଇପାରିବୁନି।
ହଁ ସେମିତି ଆମ ଆମ ଘର ପାଖରେ ହଁ। ହଁ ଆମ ଘର ପାଖରେ ଯୋଉ ପୋଲ ଅଛି ସେଇଟା ବି ଆଗ। ଆଗ ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳେ ବି ଛୋଟ ପୋଲଟେ ଥିଲା। ଆଉ ଯେତେବେଳେ ଆଗ ତ ବହୁତ ବର୍ଷା ଆସୁଥିଲା ନା? ନାଁ ଏବେତ ଟିକିଏ। ଆଗପୂରା ବହୁ
ହଁ ଆଗରୁ ବହୁତ୍ ବର୍ଷା ହୋଉଥିଲା। ସେଇଜୁ ହଁ। ଆଗରୁ ଯୋଉ ବର୍ଷା ହୋଉନଥିଲା କି? ବହୁତ ବର୍ଷା ହୋଉଥିଲା।
ହଁ।
ହେଇ ବର୍ଷାରେ କଣ ହୋଉଥିଲା କୁହନି ନଈଟା ସେତେବେଳେ ଅଣ ଓସାରିଆ ଥିଲା ନା ଟିକିଏ ବି ବର୍ଷା ହେଲେ ନଈ ପୁରା ବାହାରୁଥିଲା। ଏବେ କିନ୍ତୁ ଯେତେ ବର୍ଷ ବର୍ଷା ହେଲେ ବି ନଈ ବାହାରୁନି। ନଈଟା ପୁରା ଓଷାର ହେଇଗଲାଣି। ଆଉ ତାପରେ ବି ଯୋଉ ପୋଲ ପୋଲଗୁଡା ସବୁ କରିଦେଲାଣି ସବୁଆଡେ। ପାଣି ଟା ବି ଶୀଘ୍ର ଛିଡି ଯାଉଚି। ଉହୁଁ। ଆଉ ଏତେ ନଈଟା ବାହାରି ପାରୁନି।
ହଁ ଛୋଟ ଥିଲା ବେଳେ ବହୁତ ମଜା କରୁଥିଲୁ ସେ ପାଣିରେ ହିଁ ଆଉ ଏବେ ବି ଏବେ ବା ଆମର ଯେବେ ପାଣି ବର୍ଷା
ଜାଣିଚ ନା ଗୋଟେ କଥା ସବୁଠୁ ଗୋଟେ ଭଲ ଜାଗା ଜାଣିଚ ନା ନଈ ଯୋଉ କା ହେ ଆମ ଇଆଡେ ହେଲେ ବହୁତ ମାଛ ଧରନ୍ତି। ବିଲରେ ବହୁତ ଚୁନ ମାଛ ୟାରେ ମେଞ୍ଚେ ମେଞ୍ଚେ ବସ୍ତା -ବସ୍ତା ଖାଲି ଚୁନା ମାଛ ଧରିବେ। ଖାଲି ସମସ୍ତଙ୍କ ଘର ଖାଲି ଆଇଁଷ ଗନ୍ଧ ହବ। କିଏ ଶୁଖୁଆ କରିବ ତ କିଏ ମାଛ ପୋଡିବ ତ କିଏ ତରକାରୀ କରିବ ବହୁତ ମାଛ ହୁଁ ହୁଏ ସେଇଟା ଭଲ ଲାଗେ ଖାଲି ଅବାଗିଆ ଲାଗିବ ନାଇ ବୁଧବାରେ, ଶୁକ୍ରବାରେ, ରବିବାରେ ଏବାରରେ ଆଇଁଷ ହେଲେ କିଛି ଲାଗିବନି। ଏଇ ସୋମବାରେ, ମଙ୍ଗଳବାରେ, ଶନିବାରେ, ଗୁରୁବାରେ, ଏଇ ବାର ଯଦି ଆଇଁଷ ହବ ଖାଲି ବିରକ୍ତିଆ ଲାଗି ହାତ ହାତ ଗୋଡ଼ ଧୋଇ ହେଇ ହେଇକା ମଣିଷ ବିରକ୍ତ ହେଇଯିବ। କେତେ ଧୋଇବ ହାତ
ଡେଲି ଡେଲି ମାଛ ନା ହୁଁ
ହଁ ଆମର ପା ଏ ଡେଲି ମାଛ ଧରିବେ ଏ ବର୍ଷା ତ ଏଇ ବର୍ଷା ଜୋର ଜୋରେ ହେଲା ବିଲ ମାନଙ୍କରେ ଯୋଉ ବିଲ ମାନଙ୍କରେ ପାଣି ରହିଯାଇଥିବ ତା ପାଣି ଯଦି ଯୋଉ ବିଲରେ ରହି ଯାଇଥିବ। ତାପରେ ଆଉ ଆ ଆଠ ଦିନ ପରେ ବର୍ଷା ହେଲେ ସେଇଠି ଛୋଟ ଛୋଟ ଯାଆଁଳ ବି ସବୁ ମାଛ ହେଇଥିବେ ସେରାକ
ହଁ ହଁ ଆଉ କୋଉ କୋଉ ଇଏ ଜାଲୁ କେବେ ପଶିଯାଏ ପୁରା
ହୁଁ ସାପ ବି ପସନ୍ତି ସେଇ ଯୋଉ ଜାଲରେ ଯୋଉ ଖଇଁ ସେ ଯୋଉଟା କହନ୍ତି ପକୁନ୍ତି ଯା ସେଗୁଡା ର ସାପ ହେଉଛି ଢେଣ୍ଡୁଆ ସାପ ନୁହଁ ନା ସେଇ ସାପଗୁଡା ବାହାରେ ଖାଇ ଦିଅନ୍ତି ମାଛଗୁରା କୁ
ସେ ଜାଲରେ ପୁରା ପଶିଯିବେ ଆଉ ଆମେ ଯେତେବେଳେ ଧାନ ଯେଉଁ ଧାନ ଯୋଉ ହଡ଼ କରନ୍ତିନି ଏ ଯୋଉ ଧାନ ଲଗାନ୍ତି। ତଳି ଲଗାନ୍ତି ସେତେବେଳେ ଆମେ ଆମ କ୍ଷେତରେ ଆମେ ତଡି ଲଗେଇବା ପାଇଁ ଯାଉଥିଲୁ। ସେତେବେଳେ ରାସ୍ତା ସାରା ମାଛ ଖାଲି। କଣ କହିବି ପୁରା ସାପ ହିଁ ସାପ ପାଏ। ପୁରା କ୍ଷେତରେ ପୁର ଯିବା ପାଇଁ ବି ଡର ଲାଗେ।
ସାପ ନା।
ହଁ- ହଁ।
ଉଁ ଗୋଟେ -ଗୋଟେ ଜାଗାରେ ସାପ ବହୁତ ବାହାରନ୍ତି। ହଁ ବର୍ଷା ଦିନେ ବହୁତ ସାପ।
ହଁ ହଉ ଖରା ବେଳ ପାଇଁ ଯଦି ବର୍ଷା ଦେଇଦବ ସେତେବେଳେ ପୁରା ସାପ ପୁରା ଗରମ ଲାଗିଲେ ପୁରା ବାହାରିଆସିବ।
ହୁଁ ଗରମ ଲାଗିଲା ବାହାରକୁ ପଳେଇ ଆସିବେ ସବୁଠୁ ଶୀତ ଦିନ ଟା ଭଲ। ହୁଁ ଶୀତ ଦିନରେ ସାପ ମାନେ ବାହାରିବେନି ସେ ଗାତରେ ପଶି ହୁଁ ଘୋଡେଇ ଘୋଡା ହେଇକି ଶୋଇବ। ଶୀତରେ କିଛି ଲାଗିବନି। ଆଉ ଯାଇକି ଖରାଦିନେ କୋଉଠି ବାହାରେ ତୁ ଶୋଇଥିବୁ କଙ୍କଡା ବିଛା, ସାପ, ସେ ଦୁନିଆ ବାହାରିବେ ଆଉ ଇଏ ସି ବର୍ଷା ଦିନରେ ତ ଅନାନି ଖାଲି କାଚଣ୍ଡି ଗଉଡ଼ୁଣୀ। ଘର ଦୁଆର ସବୁ ଚଢି ଯାଉଛନ୍ତି। ସେଇ ପୋକ ଗୁଡାକ। ହଁ ବା ହୁଁ -ହୁଁ କାଚଣ୍ଡି ଗଉଡ଼ୁଣୀ। ସେ କଣ କେଜାଣି ତାଙ୍କ ତ କୋଉ ଦିନରେ ବାହାରନ୍ତିନି। ଏ ବର୍ଷା ଦିନରେ ସେମାନେ କେମିତି ବାହାରନ୍ତି କେଜାଣି।
କିଏ ଜାଣ ପୁରା ପୁରା କ୍ଷେତ ସାରା ବୁଲିବେ ସବୁ ପଡ ପୁରା। କୁହନି ପୁରା ଏତେ ଅବାଗିଆଲାଗୁଚିନା ସତରେ ଯୋଉ ପୋକ ଦେଖିଲେ ପୁରା ପାଗଳ ହେଇ ଯିବି।
ହୁଁ।
ହଁ।
ହ
ଆସିଲେ ପୁରା ଶୀଘ୍ର।
ହୁଁ।
ଆଉ। ଆଉ କଣ କହୁଚ ହଁ ମୁଁ କହିଲି ଆଉ କଣ କହୁଚ?
କଣ।
ହୁଁ ଏଇଥ ଏ ରଥଯାତ୍ରା ଏବେ ହବ ଏଇ ଷୋଳ ତାରିକି ରଥଯାତ୍ରା ହବ। ହୁଁ।
ଆମର ତ ଷୋହଳ ତାରିଖ ରଥଯାତ୍ରା ହେଲା କଣ ହେଲା ଯେଦି ଆମର ତ ସତରରେ ଏକେଜାମ୍ ଅଛି ପ୍ରାକ୍ଟିକାଲ ଏକେଜାମ୍।
ହଁ।
ହଁ ହଁ ଏଇ ସତରରେ ଅଛି ପା। ସେ ଗୋଟେ ଦିନ।
ବଳଦେବ ଯାତ୍ରା ସତରରେ ଆଉ କଣ।
ହଁ ଦେଖିବୁ ଏବେ ଯେତେ ଦିନ ତ ଟାଇମ୍ ଅଛି ହେଲେ। ଏତେ ଦିନରେ ପାଠ ପଢିକି ସତର ତାରିଖ ଷୋଳତାରିଖ ବୁଲିବାକୁ ଗଲେ ଆଉ କିଛି ଅସୁବିଧା ନାହିଁ।
ହଁ। ହୁଁ ପୁରୀ ଫୁରୀ ତ କୋଉ ଯାଇ ହୋଉଚି ଏଇ ଯୋଉ ଭିଡରେ। ମୁଁ କହିଲି ପୁରୀ ତ ଯାଇହବନେହିଁ ଏଇ ଯୋଉ ଭିଡ ଆମ ଗାଁ ହଁ ଦେଖି ପାରିବୁନେହିଁ ଯାହାହୋଉ ଟିଭିଦେଖି ମୋବାଇଲେ ଦେଖିଲେ ହେଲେ କୋଇଆଣି ଠା ଠାରଙ୍କୁ ଟିକେ ଦେଖି ପାରିବୁ। ଆଉ ଆମ ଗାଁ ପାଖରେ ତ ହୁଏ ଯେ ଆମ ଗାଁ ପାଖରେ କେବେ ଯାଉନା।
ହଁ ଆମେ ଦେଖିବୁ ମୁଁ ଆମେ ଏଇ କଣ କହିନି। ଏ ପାଖ ଯଦି ଆମ ହେବ ହେଲେ ସାଙ୍ଗମାନେ ଯିବା କହୁଥିଲେ ଆଉ ଯିବା ବୁଲିବା ପାଇଁ ଆଉ। ଟାଇମ୍ ହେଲା ଠୁ ଯିବା ଆଉ।
ଖରା ହୋଉଥୁବ ଯାଇକି ବୁଲି ଆସିବ ଦେଖି ଆସିବ ଠାକୁରଙ୍କୁ ଭାଗ୍ୟରେ ଥିଲେ ଦେଖିପାରେ। ନଁ ଦେଖି ପାରନ୍ତିନେଇ କେଇ ହଁ। ସେଇ ରଥଯାତ୍ରା ଟିକେ ଦେଖିବେ ବୋଲି କେତେ ଲୋକ ପୁରୀକି ଯାଉଚୁନ୍ତି। ସେଇ ଭିତରେ ବି କେତେ ଦଳା ଚକଟରେ ବି କାହାର ବି ଜୀବନ ପଳଉଛି।
ସେଇଆ ବା।
ହୁଁ ପାଖରେ ଯଦି ହୋଉଚି ଯାଇକି ଟିକେ ଦେଖି ଆସିବ ଆଉ। ଜାଗାକୁ ହୁଁ।
ହଁ ସେ ଭିଡରେ କିଏ। ନିଶ୍ୱାସ ବି ନେଇ ନେଇ ପାରୁନଥିବ।
ହଁ ନିଶ୍ୱସ ବି ନେଇପାରିବେନେହିଁ ହେଟିପା କେତେ ଲୋକ ଟିଭି ରେ ଦିଏ ସିଧା ପ୍ରସାରଣରେ କେତ କେତ ଦେଖୁନ ଲୋକ ଚାପି ହେଇଯାଆନ୍ତି ପୁରା ଏଇ ଯୋଉ ଚାକରେ। ହୁଁ ଅନ୍ୟ ବେଳେ ଦେଖୁନ ପୁରୀରେ ସବୁବେଳେ ଠେଲା ପେଲା ଇଏ ଏତେ ସହଜେ ପୁଣି ଯାତ୍ରା କେତେ ଠେଲା ପଲା ନଗଉଥିବେ। ହଁ ମୁଁ କେବେଠୁ ଆଉ ପୁରୀ ଯାଇନି ଯାଇଥିଲି ପ୍ଲସ୍ ଥ୍ରୀ ଫାଇନାଲ ଇୟରେ ଯାଇଥିନି ଆଉ ଯାଇନେହିଁ ପୁରୀ।
ହ
ଯିମୁୁ ଆମ ପୁଅର ଯୋଉ ମାନସିକ ଅଛି ତାକୁ ବର୍ଷେ ହେଇଗଲେ ଚୁଟି ପକେଇ ନେଇ ଯମୁ। ହୁଁ ହୁଁ। ଆଉ କଣ କହୁଛ? ହ୍ୟାଲୋ।